ହ୍ୟାଲୋ। କଣଗିଲ ଯେ କାହି ଏମିତି ହଉଚ ଶୁଭୁ ନାହିଁ? ହ୍ୟାଲୋ। ହ୍ୟାଲୋ। ଆଲୋ। ଝିଅ। ତା କଥା ତା କଥାର ମୋତେ ଶୁଭୁଛି। ମୋ କଥା ଉରା କଣ ତାକୁ ଶୁଭୁନି କଣ ନି? ହଁ, ଶୁଭୁଚି ନା ତୋତେ?
ନାଇଁ ମୋତେ ଶୁଭୁ ନଥିଲା।
ଆଉ?
ନାଇଁ ଏ ବୋଧେ ନେଟୱାର୍କ କଟି ଯାଇଥିଲା କି କଣ?
ଓ ମୁଁ ସେଇଥିପାଇଁ ପୁଣି ଥରେ କାଟିକି କନି ପା।
କହିଲେ ମୋତେ ବି ଶୁଭୁନି, ମୁଁ ଯାହା କହୁଛି ଆପଣଙ୍କୁୁ ଶୁଭୁ ଥିବ କି ନାଇଁ ମୋତେ କିଛି ଶୁବିଲାନି, ଆ, ଏବେ ଶୁବିଲା। ଏବେ ଟିକେ ନେଟୱାର୍କ ପାଖକୁ ଆସିଲି ତ।
ଓହୋ! ମୋତେ ତୋ କଥା ଉରା ଶୁବୁଥୁଲା।
ଶୁଭୁଥିଲା।
ହଁ, ତୋ କଥା ଉରା ମୋତେ ଶୁବୁଥିଲା। ମୋ କଥା ଉରା ତୋତେ ଶୁବୁ ନଥିଲା।
ହଁ, ମୁଁ ଆ, ମୁଁ ହାଲୋ ହାଲୋ ହଉଥିଲି, କିନ୍ତୁ କିଛି ଶୁଭୁନଥିଲା ମୋତେ।
ହେ ସୈଇ ମୁଁ କାଟିଦେନି, ମୁଁ କହିନି ଦେଖି ଆଉଥରେ ଲଗେଇଆ ଆଉ କଣ କରିମି? ମୁଁ ଯାହା ହବ ହବ। ଆଉ।
ଆଉ କଣ କରୁଥିଲେ?
ଏଇ ଖାଇ ଖୁଆକି ମୁଁ କହିନି ଦେଖିଆ ଦିଟା ଅଢେଇଟା ତ ହେଲାଣି ମୁଁ ଟିକେ ଲଗେଇ ଦେଖିଆ। ଆଉ ସଞ୍ଜ ହେଲେ ସେ ପଢାପଢି କରିବ ଆଉ ଲଗେଇ ପାରିମିନି। କଥା ହେଇପାରିମିନି। ଓ ସେଇଥିପାଇଁ ଆଇନି ଛାତ ଉପରକୁ ଫୋନ୍ କନି।
ଛାତ ଉପରେ ଖରା ହଉନି ଏବେ?
ନାଇଁ କାଇଁ ଟିକେ କାଉଁଳେଇ ଛିନା। ହଁ କାଉଁଳି ଲାଣି ଟିକେ ଆଜି ତିନିଟା ହେଲାଣି, ଆର୍ କାଉଁଳି ଲାଣି ଟିକେ ଆଉ ଛାତ ଉପରୁ ନ ଆଇନେ ପର ତଳେ ବା ନେଟୱାର୍କ ଆସୁନି। ଏ ତଳକୁ ଜମା ଆସୁନି ନେଟୱାର୍କ କଥା ହେଇ ହଉନି। ହଁ।
ମେଘ ଉଠେଇଲେ ବେଶୀ ନେଟୱାର୍କ କଟି ଯାଉଚି।
କଟି ଯାଉଚି ହଁ। ଆଉ
କଣ ଖାଇଥିଲେ ଆଜି ଆଣ୍ଟି?
ଆଜି ଖାଇଚି ସୁନୁ ସୁୁନିଆ ଶାଗ ଭଜା, ଆଳୁ ପୋଟଳ ଭଜା। ଆଉ ବାଇଗଣ, ବିଲାତି, ଜହ୍ନି ଉଁ, ଦଳା। ଆଉ ହଉଚି ଆମ୍ବ। ଆଜି ସୋମବାର ନା, ଆଜି ସୋମବାର ରେ ଆଉ କଣ ଖାଇବା? ଏଇଆ ଖାଇବା।
ତଥାବି ଆପଣ ତିନି ଚାଟା ଆଇଟମ କରିକି ଖାଇଦେଲେ ଆଉ।
ହୁଁ। ଆମର ସବୁବେଳେ ସେମିତି ତିନି ଚାଟା ନେଖେ ଆଇଟମ ହବ। ହକ ନାଗେ। ଅଳପ ଅଳପ ହଉ ପଛେ ତିନି ଚାଟା ହବ। ଏ ଆଉ ତୁ କଣ ଖାଇଥିଲୁ?
ମୁଁ ଆଜି ଭାତ, ଡାଲି ଆଉ ଓ ବାଇଗଣ ମସଲା ବାଇଗଣ।
ହଁ। ମସଲା ଦେଇ କ-କଷା ଉଁ, ଉଁ, ସ-ଟାଇପ୍ ର
କି ବାଇଗଣ ନୁହେଁ। ସେମିତିକା ମସଲା ବାଇଗଣ, ଦହି ଜାଗାରେ ଖାଲି ମସଲା ମସ ସଲା ରେ ବାଇଗଣ ଟା ହେଇଥିବ।
ହଁ, ହଁ।
ସୋରିଷ ବେଟର ଯୋଉ ସୋରିଷ ବା ବାଟଣ ଦେଇକି କରନ୍ତି।
ହୁଁ। ସୋରିଷ ଆଟଣା ଦେଇ ହଉ ମ ଓହୋ।
ଆଉ ବେଲେ ବେଲେ ଅଧିକ ସୋରିଷ ପକେଇ ଦିଅନ୍ତି ବୋଲି ପିତା ବି ଲାଗେ ବେଲେ ବେଲେ। ଗୋଟେ ଗୋଟେ ଟାଇମ୍ ରେ ଭଲ ଲାଗେ ଆଉ ଗୋଟେ ଗୋଟେ ଟାଇମ୍ ରେ ହଁ ମାନେ ଫିତା ଫିତା ଲାଗେ ଟିକେ ଅଧିକ ବାଟଣ ପକେଇଦଲେ।
ହଁ ଅଧିକ ପକେଇଦେଲେ ପିତା ନାଗିବ ହେଟା କଳା ସୋରିଷଟା ଆଉ ଆଜ୍ଞା ହୁଁ ହଁ
କେତେ ପିଲାଙ୍କ ପାଇଁ ରୋଷେଇ ହଉଛି ନା କେତେବେଳେ କଣ ଟେଷ୍ଟ କଣ ହବ କହିହବନି।
ହୁଁ ହୁଁ ହେଟି ଆମେ ଆଉ ତାଙ୍କ କହିପାରିବା କି ଯେତେବେଳେ ଯାହା ଦେହଲେ ହେଇଆ ଖାଇବା ଆମେ ପଦାରେ ଯାଇକି ରହିଛନ୍ତି ଏତେ କଥା ବାରିିନେ ହବ ନା ନା କହିନେ ହବ ହୁଁ ଯେତେବେଳେ ଚାହିେଁଲେ ଚୁଡାଉଣା ଫୁଡାଣ କରିକି ନେଇ ଥିବୁ ଖାଉଥିବୁ ନା
ତ ମାନେ ଏଇଠୁ କିଣୁଛି ଛତୁଆ ପ୍ୟାକେଟ କିଣୁଛି
ଓହୋ ଓହୋ ଛତୁଆ ପକେଟ୍ କିଣିଦଉଛି ସେଠି ଖାଉଛି ଯେତେବେଳେ ମନ ହେଲା ଆଉ ସକାଳୁ ତ ଟିଫିନ୍ ଦଉଥିବେ।
ମେ ସକାଳେ ତ ଟିଫିନ୍ ବନ୍ଦ ଅଛି ଗ୍ୟାସ୍ ପାଇଁ କି
ଓ ହଁ
ଗ୍ୟାସ୍ ଆଉ କାଠର ରେଟ୍ ବଢି଼ ଯାଇଛି ତ ସେଥିଲାଗି ତାପରେ ଟାଙ୍କି ଟା ବି ସେତେବେଳେ ଚୋରି ହେଇଛି ନା ଟାଙ୍କି ଟା ଯଦି ଥାଆନ୍ତା ଅ ମାନେ ବ୍ରେକ୍ଫାଷ୍ଟ ଟା ଚାଲୁଥାନ୍ତା। ଗ୍ୟାସ୍ ରେଟ୍ ବଢେଇ ଦେଇଛି ତ ଟାଙ୍କି ଟା ଆଣିବାକୁ ଟିକେ ଟାଇମ ଲାଗିବ ପିଲା ସବୁ ପଇସା ଦେଲେ ସେଇ ଅନୁସାରେ ଟାଙ୍କି ଅଣାହବ କି ନାହିଁ ସେଟା ସେ ଫାଇନାଲ୍ କରିବେ ଆଉ।
ଓ ହୋ ଏଇନା ଟିକେ ସକାଳ ଖାଇବା ଟା ନିଜେ ଯିଏ ଯାହା ହଁ ଆଣି ଖାଉଥିବ ଆଉ
ନିଜ ପାଖରେ ଯାଇଥିବ ଖାଇବୁ ନହେଲେ ନାଇଁ ମାର୍କେଟ୍ ରୁ କିଛି ଆନିକି ଖାଇବୁ ଆଉ।
ହୁଁ ଆଉ କଣ କରିବୁ ତାେଲେ ରୋଷେଇ ହଉଛି କେମିତି ଏଇନା?
ହଁ ରୋଷେଇ ହଉଛି ମାନେ ଗୋଟେ ଚୁଲି ଅଛି ସେ ଚୁଲି ରେ ହଉଛି। ଅ କଣ କି ମାନେ ବ୍ରେକ୍ଫାଷ୍ଟ ଆମର ଗ୍ୟାସ୍ ରେ ହେଇଯାଏ।
ହଁ
ତରକାରୀ ଗୋଟେ କରିବେ ତା ସାଙ୍ଗରେ ଯାହା କରିବେ ମାନେ ଚୁଡ଼ା ଉପମା ହଉ କିମ୍ବା ଖଲ୍ ସୁଜି ଉପମା କି ଇଡ୍ଲି ଯାହା ଦେବେ ସେଠି ଟା ଗ୍ୟାସ୍ ରେ ହୁଏ ଚୁଲିରେ କଲେ ଲେଟ୍ ହେବ ଗୋଟେ ଚୁଲିରେ ଆଉ ସେଥିଲାି ଗ୍ୟାସ୍ ତ ନାଇଁ ସେଥିଲାଗି ବ୍ରେକ୍ଫାଷ୍ଟ ଟା ବନ୍ଦ କରିଦଉଛନ୍ତି ସେ ଗୋଟେ ଚୁଲିରେ ଉଁ ଲଞ୍ଚ୍ ରେ ମାନେ ଦିନ ଖାଇବା ରାତି ଖାଇବା ଦେଇଦଉଛନ୍ତି
ହଁ ହଁ ଆଉ ମାମା ଫୋନ୍ କରିଥିଲେ।
ହଁ କାଲି ରାତିରେ ଫୋନ୍ କରିଥିଲେ ମାନେ ରାତି କେତେ? ଦଶ୍ ସାଢେ ନଅ ନଅଟା ସାଢେ ନଅଟା ବେଳକୁ କଲ୍ କରିଥିଲେ।
ହୁଁ ଶୋଇବାକୁ ଖାଇ ପିଇକି ଶୋଇବାକୁ ଗଲା ବେଳକୁ ଫୋନ କରିଥିବେ ଆଉ। ଦେଖିବା କଣ
ହଁ ସେ ରାତିରେ ହିଁ ସେ କଲ୍ କରନ୍ତି ଦିନରେ କେବେ କଲ୍ କରନ୍ତିନି ଦିନରେ ଯଦି ଛୁଟି ଟାଇମ୍ ରେ କେତେବେଳେ କଲ୍ କରନ୍ତି ନହେଲେ ରାତିରେ।
ହୁଁ। ସେ ଜାଣିଛନ୍ତି ତାର ଏଇ ଟାଇମ୍ ଟା ଫାଙ୍କା ମୁଁ ଏଇ ଟାଇମ୍ ଟାରେ ଫୋନ କରିମି କି କଣ କରିମି। କଥା ହେମିକି ଏଇନେ ଆ ଦିନରେ ତ ସବୁବେଳେ ପଢ଼ା ପଢ଼ି କି ନା ନାଇଁ। ଓ ଇଏ ହେଲା ଆଉ କେତେବେଳେ ମୁଁ କରିବି?
ହଁ ସିଏ ରାତିରେ ଶୋଇଲା ପୂର୍ବରୁ ପୁରା ତିଏ ହେଇଥାଏ ନା ସେତେବେଳେ ସେ ସମସ୍ତଙ୍କ ସହିତ କଥା ହୁଏ ଫୋନ୍ କରିକି। ସେ ମୋ ପାଖକୁ ବି କଲ୍ ଲଗେଇଦିଏ ବାପା ବି କଲ୍ ଲଗାନ୍ତି।
ହୁଁ ହୁଁ ବାପା କୋଉଠି ଅଛନ୍ତି?
ବାପା ଘରେ ଅଛନ୍ତି।
ଓ ତମେ ହୋଉଛି କେତେ ଭାଇ ଭଉଣୀ?
ମାନେ ମୁଁ ମୋର ସାନ ଭାଇ ଆଉ ମୁଁ ବଡ଼ ଝିଅ।
ଓ ଭାଇ ଭଉଣୀ ଦି ଜଣ।
ହଁ ଆମେ ଦି ଜଣ।
ଓ ହୋ। ଆ ସେ ପୁଅଟି ତାର ସେଇଠି ପଢ଼ୁଥିବା। ଆମ ସେ ମା ଛୁଆ ଓ ହଷ୍ଟେଲ୍ ରେ।
ହଁ।
ଅଁ ହ ତୁ ତ ରହିଲୁ ହଷ୍ଟେଲ୍ ହଁ?
ହଁ।
ଆଉ ସିଏ ତ ଏଇନା ପଇସା ଟାଣୁଥିବା ତୁ ପଇସା ଟାଣୁଛୁ ଆଉ ବାପା କ
ତାର ବାବା ସିଏ ମାନେ ଏ ସେ ଟିଚର ଅଛନ୍ତି କିନ୍ତୁ ଗଭର୍ଣମେଣ୍ଟ ର ନୁହଁ ସେ ପ୍ରାଇଭେଟ ସ୍କୁଲ ର।
ଅଁ ହଁ।
ଟିକେ ମାନେ ପ ଫାଇନାସିଆଲ କଣ୍ଡିସନ ଯାହା ହେଲେ ବି ଖରାପ। ଆ ମାନେ କଣ କି ଦି ଜଣ ପଢ଼ିଲେ ଓଳୁକୁ। ସିଏ ଅଧିକ ପଇସା ଇଜିନିୟରିଂ ରେ କଲେଜ୍ ରେ ତାର କଣ ଲକ୍ଷେ ଦେଢ଼ ଲକ୍ଷ ଟଙ୍କା ବର୍ଷକୁ ଖର୍ଚ୍ଚ ହଉଛି ଦୁଇ ଲ କ୍ଷ ପାଖା ପାଖି। ଆଉ ମାସକୁ ଦରକାର ପଡ଼ିଲେ ଦୁଇ ତିନି ମାସରେ ଥରେ ପଚାଶ ହଜାର ଷାଠିଏ ହଜାର ଏମିତି ତ ଦ କାର ପଡ଼ୁଚି।
ହୁଁ। ଆଉ ପାଠ ପଢ଼ିଲା ମାନେ ତ ପଇସା ଏଇନେକା ଖାଲି। ଏ ପଇସା ଗୁରାକ ପୁଣି ସର୍ ଫେରସ୍ତ ହବ ନା ସରକାର ରୁ ନା ହବନି?
ନାଇଁ ଆଉ ଫେରସ୍ତ ନାଇଁ ସିଏ ପଇସା ଯୋଉ ଷ୍ଟାଇପେନ୍ ଯୋଉ ଦିଏ ପଢ଼ିବା ଲାଗି ସିଏ ସେମିତି କେତେ ଦିଏ ଆଉ। ତାଙ୍କର କୋଡ଼ିଏ କି ତିରିଶ ହଜାରେ ଆସୁଥିବ ବର୍ଷକୁ। ତାଙ୍କର ତ ଲକ୍ଷେ ଦେଢ଼ ଦି ଲକ୍ଷ ତ ଖର୍ଚ୍ଚ ହଉଛି ଆଉ କିନ୍ତୁ ଆସୁଛି ତାଙ୍କର କୋଡ଼ିଏ ହଜାର ଖଣ୍ଡେ।
ଓଁ ହଁ ଓ। କୋଡ଼ିଏ ହଜାର ଆଇନେ କଣ ତା ଖର୍ଚ୍ଚଟା ତାକୁ ଚଳଉ ସେଇଟା ହେଇଯାଉଥିବ ବୋଧେ ଆଉ ଏଇଆ।
ହଁ ତା ଯାହାର ଖର୍ଚ୍ଚ ହୋଉଛି ବର୍ଷକୁ ଦି ଲକ୍ଷ ଟଙ୍କା ତାର ଆଉ କୋଡ଼ିଏ ହଜାର ଟଙ୍କା ସେ କଣ? ହେଲେ ବି ଆସିଲେ ବି ଯୋଉଠି ହେଲେ ଲାଗିବ ସେଟା ଆଉ।
ହଁ। ଆ ଭାରି କଷ୍ଟ ହଉଥିବ ନାଇଁ ନାଁ କୀ ବାପାଙ୍କୁ ଏଇନା ଭାରି କଷ୍ଟ ହୋଉ
ହଁ ତାପରେ ତାଙ୍କ ଦେହ ଖରାପ ହେଲା ପରେ ସେ ଟ୍ୟୁସନ ଫ୍ୟୁସନ କରିଥିଲେ ସେ ଟ୍ୟୁସନ ଫ୍ୟୁସନ କରୁନାହାନ୍ତି ଛାଡ଼ିଦେଲେ ସେ ଯୋଉ ହାଟ୍ ଅପରେସନ ହେଲା ପରେ।
ହୁଁ।
ତାପରେ ଏବେ ସୁଁ ଏବେ ଟିକେ ଟିକେ କଲେଣି ଟ୍ୟୁସ୍ ସନ୍ ଗୋଟେ ଦିଟା କରୁଛନ୍ତି ସ୍କୁଲରେ ଯେମିତି ଯାଆନ୍ତି ପଢ଼ାନ୍ତି।
ଓହୋ ସେଠି କେତେ ଦରମା ଦଉଥିବେ କି ତଥାବି କୋଡିଏ ହଜାର ପର୍ଯ୍ୟନ୍ତ ଦେଉଥିବେନା।
ନାଇଁ କୋଡିଏ ହଜାର ଦଉନଥିବେ ମତେ ଲାଗୁନି କୋଡିଏ ହଜାର ନୁହଁ ପାଞ୍ଚ କି ଛଅ ହଜାର ଦଉଥିବେ ବୋଧେ।
ଓ ହୋ ଦି ପଇସାରେ କୁଆଡୁ ହବ ଦି ଜଣ ଛୁଆ ପାଠ ପଢିବାକୁ ଆଉ ପୁଣି ଘର ଖର୍ଚ୍ଚ ବନ୍ଧୁବାନ୍ଧବ ଖର୍ଚ୍ଚ
ଯାହା ଲୋନ କରିକି ପଢଉଥିବେ ସେ ଜବ୍ କଲେ କି ମୁଁ ଜବ୍ କଲେ ଆମେ ଆମର ଆ ସୁଝିବୁ ବୋଲି ଲୋନ କରିକି ପଢ଼ଉ ଥିବୁ ଆଉ
ହୁଁ ଆଉ ସିଏ ତାଙ୍କ ଇଏ ଇରେ ରହିଛନ୍ତି ଆଉ ସେଇଟା ଗୋଟେ ଆଶା ରଖିକି ସେ କରୁଛନ୍ତି ଆଉ କଣ କରିବା କଷ୍ଟଟା ଆମେ କରିଥିନେ ଛୁଆ ମାନେ ସେଇଟା ବୁଝନ୍ତି ମୋ ବାପା ମା ଏତେ କଷ୍ଟ ସେ କହୁଛନ୍ତି ଆମେ କଷ୍ଟକଲେ ବାପଙ୍କର ଦୁଃଖ ଯିବ। କେତେ ବର୍ଷ ପୁଅ ପୁଅ ଛୁଆଟି ସିନା ତାର ହଁ ଯାହା କନେ ବାପା ମାଙ୍କୁ କେ ତୁ ଆଉ କେତେ ବର୍ଷ ଇଏ କରିବୁ
କିଭଳି ପଢୁଚିତ ଆଉ ଗୋଟେ ବର୍ଷ ମୋର ଅଛି ଏଇଟା ଗୋଟେ ବର୍ଷ ଆଉ ଗୋଟେ ବର୍ଷ ଅଛି।
ହୁଁ ସେଇ ଗୋଟେ ବର୍ଷରେ ଏଇନା କମ ପଇସା ଯିବ ନା
ହଁ ମାନେ ଉଁ ଆଉ ଗୋଟେ ବର୍ଷ ଅଛି ମୋର ସିଟି ସରିବାକୁ ସିଟି ସରିଲା ପରେ ଏଣ୍ଟ୍ରାନ୍ସ ଦେଲେ ତାପରେ ଗମେଣ୍ଟ ଏଣ୍ଟ୍ରାନ୍ସ ଦେଲେ ଯୋଉଠି ପୋଷ୍ଟିଙ୍ଗ ଯଦି ବାହାରିବ। ଯଦି ମୁଁ ପାଇଗଲି ତାହେଲେ ପୋଷ୍ଟିଂ ଆସିଯିବ ମୋର।
ହୁଁ। ସାଙ୍ଗେ ସାଙ୍ଗେ କଣ ହେଇଯିବ କି ତ ଯାହା ହେନେବି ବି ସୁଧା ସାଙ୍ଗେ ସାଙ୍ଗେ ହେଇଯାଆନ୍ତା କି
ନା ତୁ ସାଙ୍ଗେ ସାଙ୍ଗେ ହେଇଗଲେ ଏତ ବହୁତ ମାନେ ବହୁତ ଲୋକ ବଢିଗଲେଣି ବହୁତ ପିଲା ସେମାନେ ବି ଜବ୍ ଓ ଅନେକ ବସିଛନ୍ତି ତାଙ୍କ ଭିତରେ ସେମିତି କମ୍ପିଟିସନ କରିକି ଭଲ ମାର୍କ ରଖିଲେ ହିଁ ଯାଇକି ଭଲ ପୋଷ୍ଟି ହବ।
ଭଲ ପୋଷ୍ଟିଙ୍ଗ ହେବ
ନ କ ଆଉ ପରିଶ୍ରମର କଥା ଆଉ
ହୁଁ ତୁ ସିନା ଯେତିକି ବୁଝୁଛୁ ଇଏ କରିକି ସେ ପୁଅଟି ସିନା ସେମିତି ବୁଝିନେ ଆଜି ଛୁଆ ପୁଣି ହେଇଛି କାଲି ବଡ ହେଲେ ପୁଣି ହ କ ନା ମନ ପରିବର୍ତ୍ତନ ହେଇଯିବ ଆଉ
ତାର ତ ଆହୁରି ତିନି ବର୍ଷ ଆଉ ତିନି ବର୍ଷ କି ଦି ବର୍ଷ ତାର ଆହୁରି ଅଛି ସେ ଯାହା କରିବ ନହେଲେ ସେ ତାର ଯୁଆଡେ ହେଲେ କଣ ଗୋଟେ କରିବ ଆଉ
ହୁଁ ହୁଁ।
ଯଦି ପଢିଲା ଭଲ ପଢିଲା ଯଦି ଗଭର୍ଣ୍ଣମେଣ୍ଟରେ ହେଇଯିବ ଗଭର୍ଣ୍ଣମେଣ୍ଟ ରେ ମିଲିଗଲେ ବହୁତ ଭଲ
ହୁଁ।
କିଛି ନାହିଁ କୋଡିଏ ଚାଳିଶ ହଜାର ଫାଷ୍ଟ ରୁ ଦରମା ପାଇଲେ କିଛି ନାହିଁ ମାନେ ଭଲ ଗଭମେଣ୍ଟର ମିଳିଗଲେ ଆଉ ଯଦି ସେ ପାଠ ନ ପଢିଲା ତାର ସେ ଯେମିତି ହେଲେ ତାର କୋଠି ଗୋଟେ କଣ କରିବୁ ଆଉ। ଏମିତିରେ କଷ୍ଟ ହବ ଯଦି ଭଲ ପଢିଲା ତାହେଲେ ସେ ଗଭର୍ଣମେଣ୍ଟରେ ପାଇଲେ ଭଲ।
ହୁଁ। ପଇସା ଖର୍ଚ୍ଚ ହଉଛି ସେଟା ସେ ଆଉ କଣ ସେ ସେମିତି କଣ ଫେଚକାନି ସେମାନେ ହେଛି ଆଜିକାଲି ପିଲା ତ ସେଇଆ ଆଉ ତା ସିଏ କଣ ଏକା। ହ, ସେ ଯୋଉ ଅନେଇଛନ୍ତି ମହ ସରକାର କେତେ ଚାକିରି କାହାକୁ ଦବ?